ଟୁ ନମସ୍କାର।
ଆଉ କେମିତି ଅଛନ୍ତି?
ଆଜ୍ଞା ବନ୍ଧୁ ଭଲ ଅଛି। ଆପଣ?
ମୁଁ ମଧ୍ୟ ଭଲ ଅଛି। ଆଉ ଆପଣଙ୍କ ପରିବାରରେ ସମସ୍ତେ କେମିତି ଅଛନ୍ତି?
ହଁ ଆମ ଆମ ପରିବା ଆମ ପରିବାରରେ ବି ଭଲ ସମସ୍ତେ ଅଛି। ଆପଣଙ୍କ ପରିବାରରେ?
ଆମ ପରିବାର ରେ ମଧ୍ୟ ସମସ୍ତେ ଭଲ ଅଛନ୍ତି।
ଯାହା ହୋଉ।
ଓ କଣ କହିଲେ ବନ୍ଧୁ ମୁଁ କହିବାକୁ ଚାହୁଁଥିଲି ମାନେ ମୁଁ ଏ ବ ଏବେ ତ ଜାଣିଥିବେ ଏବେ ଏବେ କିଛି ଦିନ ହବ କିଛି ପର୍ବପର୍ବାଣି ମଧ୍ୟ ଯାଇଛି।
ଆଜ୍ଞା।
ସବୁ ମୁଁ ଯାହା ବୁଲିଆକୁ ଯିବା ଯିଏ ଯିବା ଆସିବା କରୁଛି ପ୍ରାୟତଃ ଦେଖୁଛି କି ଆମ ବଜାରକୁୁ ମଧ୍ୟ କିଛି ମେଳା ଭଲ ପଳେ ଏହାକୁ ଆମେ ମେଲଣ ମଧ୍ୟ କହିଥାଉ।
ଆଜ୍ଞା।
ସେଠାରେ ଆମେ ମୁଁ ଯେତେବେଳେ ବି ବୁଲିବାକୁ ଯାଏ ପ୍ରାୟତଃ ସ ସବୁ ପ୍ରାୟ ତ ଜଳଖିଆ ଦୋକାନ ମାନେ ଦୋକାନ କରିଥାନ୍ତି।
ଆଜ୍ଞା।
ମୁଁ ସେମିତି ଏକ ଦୋକାନ କରିବାକୁ ଚାହୁଁଛି। ମୁଁ ତାଙ୍କ ତାଙ୍କୁ ପଚାରିଲି କାରଣ ଦେଖନ୍ତୁ ଯେତେବେଳେ ବି ଆ ଆପଣଙ୍କ ଆମେ ତ ଦେଖନ୍ତୁ ଆପଣ ଆମକୁ ତ ଏବେ ବୟଷ ହେଇଗଲାଣି, ଆମକୁ ଯାହା ବି ହେଲେ କିଛି ନା କିଛି କରିବାକୁ ପଡିବ।
ଆଜ୍ଞା ବନ୍ଧୁ।
ସେ ଆମେ କିଛି ଅ ଥାଇ ହବା, ଏବେ ସବୁ ତ ସ୍ଥାୟୀ ଏଇଟା ଆମ ସବୁଦିନ ପାଇଁ ନୁହେଁ କିନ୍ତୁ କିଛି ଅସ୍ଥାୟୀ ମଧ୍ୟ ହଉ, କିଛି ବି କିନ୍ତୁ ଲାଭ କିଛି ଅର୍ଜନ କରିବା ପାଇଁ କିଛି ବ୍ୟ ବେପାର କରିବା ନିଶ୍ଚିତ ଆବଶ୍ୟକ। ଆପଣ ତ ଜାଣିଥିବେ? ମୁଁ ମୁଁ ଭାବୁଛି ଏକ ଜଳ ଜଳଖିଆ ଦୋକାନ ସ ଆରମ୍ଭ କରିବା ପାଇଁ। ମୁଁ ତାଙ୍କୁ ପ ଯୋଉ ମେଳାରେ, ଯଉମାନେ ପକାଅ ଦୋକାନ ବ ଦେଇଛନ୍ତି, କିମ୍ବା ବଜାରରେ ଦେଇଛନ୍ତି ମୁଁ ତାଙ୍କୁ ଯାଇଁ ପଚାରିଲି ହେଲା ବନ୍ଧୁ।
ଆଜ୍ଞା କୁହନ୍ତୁ?
ତାଙ୍କୁ ଯାଇ ମୁଁ ପଚାରିବାରୁ ସେମାନେ ମ ଯେ କହିଲେ ତାଙ୍କ ମାସକୁ ପ୍ରାୟ ଅ ଅଶିରୁ ଲବେ ହଜାର ମଧ୍ୟ କମଉଛନ୍ତି ଜଳଖିଆ ବିକି
ଆଜ୍ଞା।
ଯାହା ଫଳରେ, ମୁଁ ଆପଣ ଦେଖନ୍ତୁ ଆପଣ ଯେଉଁ ସରକାରୀ ମଧ୍ୟ ଯିଏ ଚାକିରି କରିଛନ୍ତି, ତାଙ୍କର ଦରମା କେ କେତେ ଆସୁଛି? ତିରିସି ରୁ ଚାଳିସି ହଜାର ବେସରକାରୀ ମଧ୍ୟ ସେମିତି ଆସୁଛି। ଆପଣ ଯଦି ଦେ ଦେଖନ୍ତୁ ଇଏ ଏଥିରେ ଲୋକଟି ଅଶୀରୁ ଲବେ ହଜାର ମାସକୁ କମଉଛି।
ଆଜ୍ଞା।
ଆପଣ ମାନେ ଭାବନ୍ତୁ କେତେ ଲାଭ ଅର୍ଜନ କରୁଥିବ? ଆମ ଜାଣିଛୁ ଏ-ଏହା ଏକ ଦେଖ କିନ୍ତୁ ଆପଣ ଦେଖିବେ ଏବ ଏଠି ଯୋଉ କଥା ଏ କ-କଥାଟି ଆପଣଙ୍କ ସାଙ୍ଗ ମାନଙ୍କ ସହ ଅ ପ୍ରସାର କରିବେ। ଦେଖିବେ ଆପଣଙ୍କ ସାଙ୍ଗମାନେ କେନ୍ତୁ କହିବେ ଯେ ଆପଣ ଏଠାରେ ଏତେ ଏଟା ବହୁତ ଛୋଟ କାର୍ଯ୍ୟ। ଏତ କରିବା ଉଚିତ୍ ନୁହେଁ।
ଆଜ୍ଞା ବନ୍ଧୁ।
ସେମିତି ଆପଣ ସବୁ କାର୍ଯ୍ୟ ତ କରିପାରିବେ ନାହିଁ। ମାନେ ଆପଣଙ୍କୁ କହିବେ ଆପଣଙ୍କୁ ଆ ଯାହା କହି ଆଉ ଶୁଣି ଆପଣଙ୍କୁ ମଧ୍ୟ ସେ କାର୍ଯ୍ୟଟି କରିବାକୁ ଇ ଇଛା ହବ ନାଇଁ।
ଆଜ୍ଞା।
ଆପଣ ତ ଜାଣିଥିବେ ଆଜିିକାଲି ସବୁ କ୍ଷେତ୍ରରେ ଏବେ ଅ ଚା କିରି ମିଳିବା ମଧ୍ୟ କେତେ କଷ୍ଟ।
ବହୁତ କଷ୍ଟ ବନ୍ଧୁ ଜାଣିଲେ କି।
ଆଜ୍ଞା ଦେଖନ୍ତୁ ଆପଣଙ୍କୁ ଯଦି ଗୋଟେ ସ ଏ ଛୋ ଛୋଟ ରୁ ଛୋଟ ଆଜିକାଲି ସ ଅତେ ପିଅନ ଆ ଜାଣିଥିବେ ବି ବିଦ୍ୟାଳୟ ମାନଙ୍କରେ ଜଗୁଛନ୍ତି ସେ ସେମାନେ ଆସିିକି ତାଲା ଦିଅନ୍ତି। ତାଲା ପକାନ୍ତି ଏବଂ ଦେଖନ୍ତି ବସନ୍ତି ଏବଂ ସବୁ କାର୍ଯ୍ୟ କରନ୍ତି ସେ ତାଙ୍କୁ ମଧ୍ୟ ସେଥ ସେ ଚା କିରିରେ ମଧ୍ୟ ଆଜିକାଲି ପ୍ରତିଦ୍ୱନ୍ଦ୍ୱ ଲାଗିଚନ୍ତି ସୁ ଅଧିକ ଲୋକ ହେବା ଫଳରେ ଆପଣ ତ ଜାଣିଛନ୍ତି ଆମେ ଭାରତ ରେ ବାସ କରୁଛୁ ଯାହାର ଲୋକ ସଂଖ୍ୟା ବହୁତ ଅଧିକ।
ଆଜ୍ଞା।
ଯାହା ଫଳରେ ଆମେ ଯେତେ ବି କ କ ମାନେ କଣ କହିଲେ ଆ ଲୋସ ପ୍ରତିଯୋଗିତା ବଢି ଚାଲିଛି ଯାହା ଫଳରେ ପିଅନ ଚାକିରରି କରିବାକୁ ମଧ୍ୟ ଏବେ ଏଣ୍ଟ୍ରାସ ନାମକ ଏକ୍ଜାମ ଦବାକୁ ପଡୁଛି।
ଆଜ୍ଞା। ପରୀକ୍ଷା ଦେବାକୁ ପଡ଼ୁଛି।
ଆଜ୍ଞା।
ଆଜ୍ଞା।
ଆପଣ କଣ କହୁଛନ୍ତି ମୋ ବିଚାର ଅନୁସାରେ ବିଚାର ମତରେ। ମୋ ଜଳଖିଆ ଦୋକାନ ଟା ମାନେ ଆପଣ କହୁଛନ୍ତି ମୁଁ କହିବା ଅନୁସାରେ ମୁଁ ଜଳଖିଆ ଦୋକାନ ଗୋଟେ କରିବାକୁ ଚାହୁଁଛି। ଅ ତାହା କଲେ ଉଚିତ ହବ କି ଅନୁଚିତ ହବ।
ବନ୍ଧୁ ମୁଁ ବି ଚାଁଉଚି ଆପଣ ଠିକ ଭାବୁଛନ୍ତି ବୁଝିଲେ କି ଠିକ ଠିକ୍ ଭାବିଚନ୍ତି କିନ୍ତୁ ଗୋଟେ କର୍ସ କ କଥା ହଉଚି ଯେ ବହୁତ ପରିଶ୍ରମ କରିବାକୁ ପଡିବ ବୁଝିଲେ କି ବନ୍ଧୁ।
ଆଜ୍ଞା।
ଆପଣ ଜାଣିଚନି ସେ ସେଇ ଯୋଉ ଆପଣ କହୁଛନ୍ତି ଜଳଖିଆ ଦୋକାନଟି କରିବେ। ବହୁତ ପରିଶ୍ରମ କରିବାକୁ ପଡିବ। ଯେହେ ଯେହେତୁ କି ରାତି ତିନିଟାରୁ ଉଠିବାକୁ ପଡିବ ଜାଣିଲେ କି ବନ୍ଧୁ। ଆପଣଙ୍କର ନିତ୍ୟକ୍ରମ ସାରିବାକୁ ପଡିବ।
ଆଜ୍ଞା।
ଆପଣ ଯେ ଯେହେତୁ ଜଳଖିଆ ଦୋକାନକୁ ଯିବେ ଜଲଦି ଆସିବେ କି ଲେ ଲେ ଆପଣଙ୍କର ବହୁ ସ ମୟ ଲାଗିବ ଆସୁ ଆସୁ। କାମ ସାରିକି ଆସିଲା ବେଳକୁ ଦିଇଟା କି ତିନିଟା ହେଇଯିବ ଆପଣ ମେଲଣ ଧର କଲେ ମେଲଣ ଧ ଧ ମେଲଣରେ ଜଳଖିଆ ଦୋକାନଟି କଲେ ମେଲଣ ସରୁ ସରୁ ଦିଟା ହେଇଯିବ
ଆଜ୍ଞା।
ଚ ଆପଣ ସାରୁ ସାରୁ ଦିଟା ତିନି ଟା ହେଇଯିବ ଜିନିଷ ପତ୍ର ନେଇକି ଘରକୁ ଆସିଲା ବଳକୁ ଆପଣ ତ ଗାଧେଇକି ଯିବେ ନା ନାଇଁ। ଆପଣ ଖାଇକି ଯିବେ ନା ନାଇଁ ବନ୍ଧୁ। ତା ଭିତରେ ଆପଣଙ୍କର ଏକ ଘଣ୍ଟା ଟାଇମ ସମୟ ପଳେଇଲା ଆ ତିନିଟାରୁ ଉଠିଲେ। ତା ଭିତରେ ଆପଣ ଅ ଆଳୁ କି ତରକାରୀ କରିବେ ଆପଣ ତରକାରୀ କରିବେ ନା ନାଇଁ ବରା ପାଇଁ ପୁରୀ ପାଇଁ କି ପକୁଡି ପାଇଁ। ଜଳଖିଆ ଦୋକାନ ତକାରୀ କରିବ ନାହିଁ ତ ତାକୁ ରାତିରୁ ସିଝେଇବାକୁ ପଡି଼ବ ଆଳୁଟି
ଆଜ୍ଞା ଦେଖନ୍ତୁ କେମ୍ତି ଦେଖନ୍ତୁ। କୋ ଆଜି କାଲି ତ କଷ୍ଟ କଲେ ଆପଣ ତ ଏକ କଥା ଲୋକବାଣୀ ଅଛି। କଷ୍ଟ କଲେ କୃଷ୍ଣ ମିଳେ ଆପଣ ତ ଜାଣିଥିବେ ବିନା କଷ୍ଟ ଆଜି ପର୍ଯ୍ୟନ୍ତ କୌଣସି କାମ ହୋଇନାହିଁ କିମ୍ବା ହୋଇପାରିବ ନାହିଁ ଛୋଟରୁୁ ଛୋଟ କଷ୍ଟ ହଉ କିମ୍ବା ବଡ଼ କଷ୍ଟ ହଉ। ଆପଣ ତ ଜାଣିଥିବେ ଯୋଉମାନେ ବି ଆଜିକାଲି ଆପଣ ଯୋଉ କହିଲେ କଷ୍ଟ
ଆଜ୍ଞା।
ଦେଖନ୍ତୁ ଆଜିକାଲି ସମସ୍ତେ ଆଉ କଷ୍ଟ କରୁଛନ୍ତି ଆପଣ ଜାଣିଥିବେ ଆପଣ ଭାବୁନଥିବେ ଭାବୁଥିବେ ଜଣେ ଏଇ ଅଛନ୍ତି ଡାକ୍ ଡକ୍ତର ଅଛନ୍ତି ସେମାନେ ତ ଖାଲି ମାସକୁ ଯାଇ ପଇସା ନେଇଯାଉଛନ୍ତି ଆପଣ ଭାବିବାର ଦର ଅଛି ସେମାନେ ମଧ୍ୟ କଷ୍ଟ କରୁଛନ୍ତି।
ଆଜ୍ଞା।
ଲୋକଙ୍କୁ ଦେଖୁଛନ୍ତି ଲୋକଙ୍କ ସେବା କରୁଛନ୍ତି ତାଙ୍କୁ ତାପରେ ଯାଇ ମଧ୍ୟ ତାଙ୍କୁ ଦରମା ମିଳୁଛି। ଏହା ନାହିଁ କି ଯେ କେବଳ ଯାଇ ପବନ ଖାଇକି ଆସୁଛନ୍ତି। ବସି ବସି ଆସୁଛନ୍ତି ସେମିତି ସବୁ କ୍ଷେତ୍ରରେ କଷ୍ଟ ଅଛି। ଏବେ ଆପଣ ଆମ ଆମର ଏବେ ବୟସ ହେଇନାହିଁ କି ଆମର ଏତେ ଆମେ ଏବେ ଏତେବି ସେତେ ପର୍ଯ୍ୟନ୍ତ ଆମେ ଯାଇପାରୁନାହୁ ସେଥିପାଇଁ। ଏବେ କିଛି ଛୋଟ ବ୍ୟବସାୟ ଆରମ୍ଭ କରିବାକୁ ଭାବୁଛୁ।
ଆଜ୍ଞା।
ସେଥିପାଇଁ ମୁଁ ଆପଣଙ୍କୁ ଏଇ ବ ବରା ଦୋକାନ ଜଳଖିଆ ଦୋକାନ କରିବା କଥା କଥା ମୁଁ କହିଲି।
ଆଜ୍ଞା ଭଲ ଭଲ ଭାବିଛନ୍ତି ବୁଝିଲେ କି ବନ୍ଧୁ। ତ ଆପଣଙ୍କ ଉପରେ ମୁଁ କହୁଛି ଆପଣ କରନ୍ତୁ ପାରିବେ କିନ୍ତୁ ଦି ଜଣ ତିନି ଜଣ ନହେଲେ ତ ହବନି ଜାଣିଛନି ବନ୍ଧୁ ଏ ଏଇ ଜଳଖିଆ ଦୋକାନରେ ଆପଣ ଧରେ ତମେ ତମେ ଶୁଣନ୍ତୁ ବନ୍ଧୁ। ଆପଣ ପଇସାଉ ପଇସା ପାଖରେ ବସିବେ ପଇସା ଦେବା ନେବା କଲେ। ଆପଣଙ୍କ ପାଖରେ ଆଉ ଜଣେ ରହିଲେ ବଢ଼ା କୁଢ଼ା କରିବେ। ଲୋକଙ୍କୁ ଦେବେ ଗରାକ ଆସିବେ ଜାଣିଥିବ ଗରାକ ଈଶ୍ୱର। ଜାଣିଲେ କି ବନ୍ଧୁ ଗରାକ ଈଶ୍ଵର ଆମର ତାଙ୍କ ମାନଙ୍କୁ ଭଲ ବ୍ୟବହାର କଲେ ସେମାନେ ଆସିବେ ଆମ୍ବରୁ ଖାଇକି ଯିବେ। ତାଙ୍କୁ ଭଲସେ ବୁ କୁ ହସିକି କଥା କହିକି ଲୋକଙ୍କୁ ଦେଲେ ଭଲ୍ ସେ ମନୋଭାବ କରି ଦେଲେ ଲୋକମାନେ ହିଁ ଆପଣଙ୍କ ପାଖକୁ ଆସିବେ। ଆଉ ରହିଲା ଆପଣ ଆଉ ଜଣେ ରହିଲେ ଛଣାଛଣି କଲେ। ତିନି ଜଣ ନହଲେ ତିନି ଜଣ କି ଚାରି ଜଣ ନହେଲେ ହବନି।
ହୁଁ ବନ୍ଧୁ ଆପଣ ଯାହା କହୁଛନ୍ତି ମୁଁ ବୁଝିପାରୁଛି ଦେଖନ୍ତୁ ଆପଣଙ୍କ ଯାହା କହିଲେ ଏହା ସଠିକ୍ କଥା ଯେ ଆପଣ ଦେଖନ୍ତୁ ଜଣେ ପଇସା ନ ରଖିଲେ ଆପଣ କେବେ ବିି ଜଣେ ଲୋକ ଯାଇଁ ଏକାଥରେ ଛଣାଛଣି କରି ପଇସା କା ତାଙ୍କୁ ବଣ୍ଟା ବଢ଼ା କୁଢ଼ା କରି ପଇସା ସଂଗ୍ରହ କରିପାରିବ ନାହିଁ।
ଆଜ୍ଞା।
ଯାହାବି ହେଲେ ଆପଣଙ୍କୁ ତିନିରୁ ଚାରି ଜଣଅ ଲୋକ ଆବଶ୍ୟକ।
ଆଜ୍ଞା।
ଏ ମୁଁ ମୋ ଆଉ ମୋ ଘର ଲୋକଙ୍କ ସହିତ ଦେଖନ୍ତୁ ଯେତେବେଳେ ବି ଆମ ଘର ଲୋକ ଯେତେବେଳେ ବି ମେଳାରେ ଯେତେବେଳେ ବି ମେଳା ସମୟରେ ମୁଁ ଆମ ଘର ଲୋକଙ୍କ ସହ ସାହାର୍ଯ୍ୟ ନେଇପାରିବି ଏଇ କଥା ଗୁରାକରେ।
ଆଜ୍ଞା।
ସେମାନେ ମଧ୍ୟ ଅ ଛଣାଛଣି ଗଲେ ମୁଁ ନିଜେ ବିକି ଉଁ ବି ବିକ୍ରି କରି ପଇସା ମଧ୍ୟ ରଖିପାରିବି।
ଆଜ୍ଞା।
ସେମିତି ଆମ ବଜାରରେ ମଧ୍ୟ ଏମିତି ବହୁତ ଲୋକ ଅ ଜଣେ ଲୋକ ଅଛନ୍ତି। ସେ ତାଙ୍କୁ ସେମାନେ ସେ ଚଳିଶ ଚାରି ଲୋ ଲୋକଙ୍କୁ ରଖିଛନ୍ତି ଚାରି ଜଣ ଲୋକଙ୍କୁ
ଆଜ୍ଞା।
ମଧ୍ୟ ତାଙ୍କୁ ରୋଜଗାର ମଧ୍ୟ ଦଉଛନ୍ତି ଏବଂ ତାଙ୍କର ଡେଲି ବ୍ୟବସ ମଧ୍ୟ ଉ ହଜାର ଦୁଇ ହଜାର ହଉ ଲାଭ ହଉଛି।
ଆଜ୍ଞା।
ସେମିତି ମୁଁ ଏକ କିଛି ନିଦ ଅନିର୍ଦ୍ଦିଷ କାଳ ପାଇଁ କିଛି ନିର୍ଦ୍ଦିଷ୍ କଷ୍ଟ କାଳ ପାଇଁ ସୀମା ମଧ୍ୟରେ କିଛି ଦିନ ପାଇଁ ମଧ୍ୟ ଉଁ କରିବାକୁ ଚାହୁଁଛି ଏ ବେପାରଟି କାହିଁକି ନା ଦେଖନ୍ତୁ ଆମେ ଏତେ ବଡ ହେଲୁଣି ଆମକୁ ନିଜର ଖର୍ଚ୍ଚ ନିଜେ ଉଁ ବାହାର କରିବାର ଅଛି ଆଜ୍ଞା।
ଆଜ୍ଞା।
ସବୁବେଳେ ଆମେ କଣ ପରିବାର ଉପରେ ନିର୍ଭର ରହିପାରିବା।
ନାଇଁ ପର୍ବ ପରିବାରଙ୍କ ଉପରେ ନିର୍ଭର କରିପାରିବା ନାହିଁ।
ସେଥିପାଇଁ ଆପଣଙ୍କ ମତରେ ଏ କଥା ଟି ଭଲ ନା ଖରାପ ଲାଗୁଛି ଆପଣଙ୍କୁ?
ହଁ ଆପଣ ସଠିକ ଉଁ ମନୋଭାବ ନେଇଛନ୍ତି ବୁଝିଲେ କି ବନ୍ଧୁ? ଆଜ୍ଞା।
ଆଉ ଆପଣ କିଛି କା-କରିବାକୁ ଚାହୁଁଛନ୍ତି ନା ମାନେ ଆପଣ କିଛି କରୁଛନ୍ତି ଏବେ ନା କରିବାକୁ ହଁ ମାନେ କିଛିଉଁ ଭାବି ନାହାନ୍ତି କିଛି କଣ କରିବେ ଆଗକୁ?
ମୁଁ ମୁଁ ବି ଗୋଟେ ଭା-ଭାବୁଛି ଆମ ବଜାରରେ ଗୋଟେ ଦୋକାନ କରିବାକୁ ଜାଣିଲେ କି ବନ୍ଧୁ?
ଆଜ୍ଞା।
ଏବେ ମୁଁ ଗୋଟେ ଭାବୁଛି ଆମର ପାନ ଆମର ବ ଆମର ବସ୍ ନା ବସ୍ ଚାରି ଚକିଆ ବସ୍ ମାନେ ଯାଉଛନ୍ତି ଲୋକମାନେ ବସିକି ଯୋଉ ଆସ ଯାଉଛନ୍ତି ବୁଝିଲେ କି ବ ନ୍ଧୁ କଟକ ଭୁବେନ୍ସ ଆଜ୍ଞା ଆଜ୍ଞା। ପାନ ଚ-ଚ-ଚକିଲେଟ କୁୁରକୁରି ଥଣ୍ଡା ଏ ଜାଣିଥିବ ତ ଏଇ ଯୋଉ ଖରା ହଉଛି ଯୋଉ ଯୋଉ ଖରା ହଉଛି ଏ ଯୋଉ ଖରା ଏ ଯଉ ଖରାରେ ଜେ ଆମର ପାଣି ଆଉ ହଉଛି ଆମର ଥଣ୍ଡା ଉଁ ଜାତୀୟ ଜିନିଷ ରଖିବାକୁ ମୁଁ ଚାହୁଁଛି ବୁଝିଲେ କି?
ଆଜ୍ଞା।
ଏ ଜିନିଷ ରଖିବାକୁ ରଖିବାକୁ ଚାହୁଁଛି ଫ୍ରିଜରେ ଏ ବିକ୍ରି କରିବା
ଦେଖନ୍ତୁ ଦେଖନ୍ତୁ ଏବେ ଗ୍ରୀଷ୍ମ ଋତୁ ଚାଲୁଛି ଯାହା ଫଳରେ ଯା ଆପଣଙ୍କର ଯୋଉ କହିଲେ ଆଜିିକ ସବୁ ପାଣି କିମ୍ବା ଥଣ୍ଡା ଭଲ ବେ ପାର ହବ କିନ୍ତୁ ଆପଣ ଦେଖନ୍ତୁ ଆପଣ ପାନ ଯୋଉ କହିଲେ ପାନଟା ଡେଲି ମାନେ ଉ ପ୍ରତିଦିନ ବେପାର ହେଇପାରିବ କାହିଁକି ନା ଦେଖନ୍ତୁ ବସରେ ଯେତେ ଜଣ ବି ବଇଚନ୍ତି ଦୁଇରୁୁ ଚାରିଜଣ ସ ଯା ନିଶ୍ଚିନ୍ତ ପାନ ଖାଉଛନ୍ତି, ଆପଣ ଜାଣିଥିବେ ମୁଁ ମଧ୍ୟ ବଜାରକୁ ବୁଲିଆକୁ ଯାଉଛି ମୁଁ ମଧ୍ୟ ଜାଣିଚି।
ବନ୍ଧୁ ଘର ଗଲେ ବି ବିସ୍କୁଟ ଚେନାଚୁର ସେ ଜିନିଷ ବି ନେଇକି ଯିବେ।
ଆଜ୍ଞା ଆଜ୍ଞା।
ବୋଉ ଶୀତ ଦିନେ ବି ଚା ବି କଲେ ବି ଚୁମୁ ଚା ବି ଟିକେ ଚା ବିସ୍କୁଟ ବି ଲୋକ ଖାଇଲେ ଖାଇକି ଗଲେ। ଆଉ ସେଥିପାଇଁ ଅ ଲାଭ ଦା ଦାୟକ ଜିନିଷ ଗୋଟେ ଭାବିଚି କରିବି ବୋଲି ଜାଣିଲେ କି ବନ୍ଧୁ।
ଆଜ୍ଞା।
ଆଜ୍ଞା ଆଉ ବନ୍ଧୁ ଶୁଣନ୍ତୁ। ଆଉ ମୁଁ ଟିକେ ଯାଉଚି ବୁଝିଲେ କି ଆଉ ସନ୍ ସଂଧ୍ୟା ହେଇଗଲାଣି ମୁଁ ଟିକେ ଅଛି ତ ମ ବଜାରରେ ଆଉ ଘରେ ଫୋନ କଲେଣି ମୁଁ ଯାଉଛି।
ଆଜ୍ଞା ଆଜ୍ଞା।
ଆଜ୍ଞା ପରେ କଥା ହେବା ବନ୍ଧୁ।
ରଉଚି ନମସ୍କାର।
ଆଜ୍ଞା ନମସ୍କାର।